ହ୍ୟାଲୋ?
ହ୍ୟାଲୋ?
ହଁ ହ୍ୟାଲୋ?
ହ୍ୟାଲୋ ହଁ ମୁଷଭ ଅଛି କି!
ହଁ ଆପଣଙ୍କ ଭଏସ ଆସୁଛି।
କଣ କହୁଥିଲେ କି ଆପଣ?
ଏମିତି ବସିଥିଲି ଆପଣ?
ହୁଁ ହଁ। ମୁଁ ବି ବସିଥିଲି ଏମିତି ଖାଇଥିଲି ବସିଥିଲି ଆପଣ ଖାଇଲେଣି ମଧ୍ୟାହ୍ନ ମଧ୍ୟର୍୍ନ କରେଣି?
ହଁ ସରିିଲା।
ଓଁ ହଁ ହଁ।
ଆପଣଙ୍କ ଖାଇବା ସରିଲା?
ତାପରେ କଣ କହ ହଁ ମଳ ସୋଇଗଲା ଏବେ ହ ପଳ ଅଛି ପନ୍ଦର ମିନ ଟାଇମତା ଆ
ଆଚ୍ଛା।
ଆଉ ଆମେ ଆଜି କଥା ହବା କୋଉ ବିଷୟରେ କଥା ମାନେ
ଆପଣ କୁହନ୍ତୁ କୋଉ ବିଷୟରେ କଥା ହେବେ।
ଦେଖନ୍ତୁ ଭବେ ଆମେ ପୌରାଳିକ କଥା କହିପାରିବା ଯେମିତି ରାମାୟଣ ମହାଭାରତ।
ହଁ ନିଶ୍ଚିନ୍ତ ଭାବରେ।
ହଁ ଆପଣଙ୍କୁ କଉ ମାନେ କଣ ଭଲ ଲାଗେ କି ମାନେ ରାମାୟଣ ବିଷୟରେ ଜାଣିଛନ୍ତି ନା। ୱାର ବିଷୟରେ ଜାଣିଛନ୍ତି କଣ ବହୁଷ ଜାଣିଛନ୍ତି ଆପଣ।
ଜାଣିଛି ତ ରାମାୟଣ ବିଷୟରେ ବି ମହାଭାରତ ବିଷୟରେ ବି ପୁରା ନ ଜାଣିଲା ହେଲେ ଜାଣିଛି ସତୁରି ପ୍ରତିଶତ ଏମିତି।
ଓହୋ କଣ କରିବା ମଣି
କଣ କହିଲେ?
ବଢିଆ ହଉଛି ବଢିଆ ଏତେ ଜାଣିବା ପାଇଁ ବହୁତ ମାନେ ଆଜିକାଲି କଷ୍ଟ କ
ଆଛା ଆପଣ ଜାଣିନାହାନ୍ତି କି?
ନାଇଁ ନା ମୁଁ ତୁ ଆପଣ କିନ୍ତୁ ତାଠୁ ଟିକେ ଅଧିକା ଜାଣିଥିବେ। ଲାଗୁଛି କାହିଁକି ମୁଁ ତମର ସେଟା ବହୁତ ପସନ୍ଦ ଦେଖିବା ପାଇଁ ବହୁତ ପସନ୍ଦ। ବହି ଶୁଣିବା ପାଇଁ ବହୁତରେ ସୁନ୍ଦର ଭାବରେ ମହାଭାରତ ପରେ ରାମାୟଣ ପରେ ଓକେ ଆପଣ ଆପ ଆପ ଆମେ କଥା ହେବା ମହାଭାରତ ଯୁଦ୍ଧରେ କଣ ପାଇଁ ହେଇ କଣ ପାଇଁ ହେଇଥିଲା ଆପଣ କେତେ ଯାଇଛନ୍ତି ଦେଖିବାକୁ କି? ଯୁଦ୍ଧ କଣ ପାଇଁ ହେଇଥିଲା ଆପଣ କେତେ ଜାଣିଛନ୍ତି କହିବେ ତାପରେ ମୁଁ କହିବି।
ହଁ ଠିକ ଅଛି। ତ ମୁଁ ମୁଁ ଏଇଟା ଜାଣିଛି ଯେ ମହାଭାରତ ଯୁଦ୍ଧ ଏଥିପାଇଁ ହେଇଥିଲା
ହଁ।
ଫାଷ୍ଟ କଥା ଦୁର୍ଯ୍ୟଧନ ର ଜିଦୁ ପାଇଁ ହେଇଥିଲା। ହଁ ଦ୍ରୌପଦୀଙ୍କର ବସ୍ ତ୍ର ହରଣ ପରେ ବି ତାଙ୍କେ ଶାନ୍ତି ପ୍ରସ୍ତାବ ଦେଇଥିଲେ। ଶ୍ରୀକୃଷ୍ଣଙ୍କ ହାତରେ ହଁ। ଫେର ବି ଦୁର୍ଯ୍ୟୋଧନ ମାନି ନଥିଲେ ଯେ ସେ ଶାନ୍ତି ପ୍ରସ୍ତାବକୁ ହିଁ ସ୍ଵିକାର କରୁନଥିଲେ। ଯୋଉଥିପାଇଁ କି ମହାଭାରତ ଯୁଦ୍ଧ ହେଇଥିଲା।
ଓହୋ ହୋ ହଉ ଓକେ ଏବେ ମୁଁ କହିବି ମାନେ ମୁଁ ଯାହା ଜାଣିଛି। ଆପଣ ବଢିଆ କହିଲେ ଆପଣ ଯାହା ଜାଣିଛନ୍ତି ମୁଁ ଯାହା ଜାଣିଛି କହିବି। ଆପଣ ବି ଠିକ କହିଲେ ଗୋଟେ ପ୍ରକାର ଠିକ କହିଲେ ଆପଣଙ୍କ ଠିକ ଆପଣ କହିଲେ କି ଆପଣ ଜିନ ପାଇଁ ମହାଭାରତୀଥିଲା ମୋ ଦୃଷ୍ଟିକୋଣ କହିବି ଦୁର୍ଯ୍ୟଧନ ପାଇଁ ମହାଭାରତ ହେଇନଥିଲା ମୋ ଦୃଷ୍ଟିକୋଣରେ ମୋ ଦୃଷ୍ଟିକୋଣରେ ମେ ବି ସେଇଟା ହଉଛି ଆମର ଏଇଟା ଶକୁନୀ ମାମା ପାଇଁ ଆଉ କଣ ପାଇଁ ମୁଁ କହୁଛି ମାନେ ଦୁର୍ଯ୍ୟୋଧନ ଅର୍ଜୁନ କର୍ଣ୍ଣ ଯ ଯାହା ଅଛନ୍ତି। ପିତାମହ ଭୀଷ୍ମ ଏମାନେ ଗୋଟେ ଛୋଟିଆ ଛୋଟିଆ ମୋହରା। ମୋହରା ମାନେ କଣ କହିବେ ଆମରେ ଆଠ ଖେଳନା ଦେଲେକି କଣ୍ଢେଇଟାଇପର କଣ୍ଢେଇ ପରିକା ଆମେ ଆଉ କଣ୍ଢେଇ ନ୍ୟସର ଯୁଦ୍ଧର ଥର ଆମେ କହିପାରିବା ଅ ଶକୁନି ମାମୁଁକୁ ସ ହଁ ଶକୁନି ମାମୁଁକୁ କଣ ପାଇଁ ଏମିତି କହିଲେ ଆପଣ ବୁଝିପାରଥିବେ ଦେଖିଛନ୍ତି ନା ବୁଝିପାରିଲେନି।
ନାଇଁ ବୁଝିପାରିଲି ଉଁ ଯଦି ବିି ଏଇଟା ଶକୁନି ମାମା ପାଇଁ ହେଇଛି। ମା ମାମା ଶ୍ରୀ ଶକୁନି ଅଧିକ ଶସ୍ତ୍ରବିଦ୍ୟା ଜାଣିିନଥିଲେ ଆଉ ତା ଛଡା ଦେଖିବାକୁ ଗଲେ ମହାଭାରତ ଯୁଦ୍ଧର ମୁଖ୍ୟ କାରଣ ବି ଏମାନେ ତିନି ଜଣ ଯଉ ମହାରଥୀ ଥିଲେ ପିତାମା ଭିଶ
ହଁ ହଁ ହଁ।
ଆଉ ଗୁରୁଦ୍ରୋଣ ଆଉ ହଁ ଆଉ ଅଙ୍ଗରାଜ କର୍ଣ୍ଣ। ଯଦି ଏଇ ତିନି ଜଣ ଯଦି ହୁଁ। ଏଇ ତିନି ଜଣ ଯଦି। ଦୁର୍ଯ୍ୟୋଧନକୁ ସପୋର୍ଟ କରୁନଥାନ୍ତେ ସେ ଯ। ଆୟଦ୍ ହେଇନ ଚାନ୍ଦ।
ନାଇଁ ନାଇଁ ତା ଆପଣଙ୍କୁ ଠିକ କୁହନି କୁହାଯାଏ। ବହୁତ ବହୁ କ୍ଷେତ୍ରରେ ବହୁତ ଦୃଷ୍ଟିକୋଣରେ ଅଲଗା ଅଲଗା କୁହାଯାଏ। ଏମିତି ଆପଣଙ୍କ ଦୃଷ୍ଟିକୋଣ ଗୋଟେ କହିଲେ ଦେଖନ୍ତୁ ଫାଷ୍ଟ ଦୃଷ୍ଟିକୋଣ। କଣ ରହିଲା ଆମ ଆେ ଆମ ଗ। ଗୋଟେ ଗୋଟେ ପଟ ଦେଖିଲେ ତ ଆମେ କହିବା ଏ ଦୁର୍ଯ୍ୟୋଧନ ର ଅଙ୍କାର ପାଇଁ ଯୁଦ୍ଧ ହେଇଥିଲା। ଯେମିତି ଆମେ କହିପାରିବା ଦୁର୍ଯ୍ୟୋଧନ ମାନେ ତାଙ୍କର ତାଙ୍କ ରାଜ୍ୟ ନେଇଗଲା। ଟୁରିଷ୍ଟଙ୍କର ପଞ୍ଚ ପାଣ୍ଡ ରାଜ୍ୟ ନେଇଗଲା ତାପରେ। ତାଙ୍କ ସ୍ତ୍ରୀରେ ବସ୍ତ୍ର ଧରଣ କଲା ତାପରେ ତାର ମନ ଶାନ୍ତି। ହେଲାନି ସେଥିପାଇଁ ଗୋଟେ ଯୁଦ୍ଧ ପ୍ରକ୍ରୟା ସୃଷ୍ଟି ହେଲା ଗ କହିପାରିବା ଆଉ ଗୋଟେ ଦ। ଦୃଷ୍ଟିକୋଣରେ ଆପଣ କହିଲେ ଯେମିତି ବଢିଆ ଦୃଷ୍ଟିକୋଣ ବଢିଆ କହିଲେ ତିନି ମହାରଥୀ। ତିନି ମ ଆସଛି କିଏ କର୍ଣ୍ଣ ଆଉ ଗୁରୁ ଦ୍ରୋଣ ଆଉ ପିଠା ମ ଭୀଷ୍ମ।
ହଁ।
ସେମାନଙ୍କ ସେମାନେ ଥିଲେ ହିଁ ଥିଲେ ବୋଲି ହିଁ ଦୁର୍ଯ୍ୟୋଧନ ସାହସ କଲେ ଯୋଉଥିପାଇଁ। ଆଉ ଦୁର୍ଯ୍ୟଧନ ଆକ୍ଟରସ ଟା ସେମାନେ ନଥିଲେ ହୁଏତ ଦୁର୍ଯ୍ୟଧନ ଯୁଦ୍ଧ ପାଇଁ କେବେ ବି ରାଜି ହେଇନଥାନ୍ତା। ଡରିକି ପଛକୁ ପଳେଇ ଯାଇଥାନ୍ତା ବଟ୍ ଆପଣ ହଁ ଦିଟା ଦୃଷ୍ଟିକୋଣ ଥିଲା ମୁଁ ମୋ ଦୃଷ୍ଟିକୋଣ କହିବି କଣ ପାଇଁ କଣ ପାଇଁ ସ ମୁ ଆମକୁ କହିବି ମହାଭାରତର ସୋ କଣ ପାଇଁ ଶକୁୁନି ମାମୁଙ୍କୁ ଦାୟୀ କଲି ମୁଁ ସେଇଟା କହିବି ଆପଣ କେବେ? ମହାଭାରତର ସୃଷ୍ଟି ମାନେ ଯୋଉ ସୂତ୍ର ସୂତ୍ର ନାଇଁ କି ସୂତ୍ରଧର କହନ୍ତି ସେଟା ସେଇଟା କହିବି ମୁଁ ମାନେ ରାଜ୍ୟ ପାଇଁ ହେଇନଥିଲା। ନାହିିଁ ଆମର ଦ୍ରୌପଦୀର ବସ୍ତ୍ରହରଣ ପାଇଁ ହେଇଥିଲା। ନାଇଁ ତିନି ମହାରଥୀ ପାଇଁ ହେଇଥିଲା ମହାଭାରତ ସେ ସମୟରୁ ସୃଷ୍ଟି ହେଇଥିଲା ଯୋଉ ସମୟରେ ମାନେ ଯୋଉ ଆମର କର୍ଣ ଦୁର୍ଯ୍ୟୋଧନ ଏମାନେେ ଜନ୍ମ ହେଇନଥିଲେ।
ହଁ।
ଯୁଧିଷ୍ଟିର।
ହଁ।
ବୁଝିଲେ ଯେତେବେଳେ ମାନେ ପିତାମହ ଭୀଷ୍ମ ଥିଲେ ସେ ରାଜା ନଥିଲେ ବଟ ପାଦର ମୁଖ୍ୟ ସେନାପତି ଥିଲେ। ତାଙ୍କ ପୁଅ ଯୁଧିଷ୍ଠୀର ଅନ୍ଧ ଥିଲେ ତାଙ୍କ ପୁଅଙ୍କ ଭାଇ ପୁଅନି ତାଙ୍କ ଭାଇ ବାପାଙ୍କ ହଁ ତାଙ୍କ ବାପାଙ୍କ ପୋଷ୍ଟରେ ହଁ ସରି ଧୃତରାଷ୍ଟ୍ର ଭୁଲ କହିଲେ ଏଇଟା ହଁ ଧୃତରାଷ୍ଟ୍ର। ଥିଲେ ଧୃତରାଷ୍ଟ୍ର ଆଉ ଆମର ତିନି ଜଣ ଥିଲେ ଆଉ ଆପଣ ନାଁ ଜାଣିଛନ୍ତି?
ପାଣ୍ଡୁ ହ ଧୃତରାଷ୍ଟ୍ର ବିଦୁୁର।
ବିଦୂର ତିନି ଜଣ ଥିଲେ ତ ଯେତେବେଳେ ଧ୍ରୁତରାଷ୍ଟ୍ର ପାଇଁ ବାହା ପ୍ରସ୍ତାବ ପାଇଁ ଗଲେ ମାନେ ବହୁତ ଜାଗା ଦେଖିଲେ। ମାନେ କେତେ ଜଣ କହିଲେ ଅନ୍ଧ ବୋଲି କହିଲି ତାକୁ ମା ତାପରେ ଯେତେବେଳେ ଭୀଷ୍ମ କଲେ କୋଉଠିକ ଆମର ଯୋଉ ମାମୁଁ ଶକୁଣିର ରାଜ୍ୟ ଗାନ୍ଧାର ଗଲେ ଆଉ ସେ ତାଙ୍କ ଭଉଣୀକୁ ବହୁତ ଭଲ ପାଉଥିଲେ ବହୁତ ସ୍ନେହ କରୁଥିଲେ।
ହଁ।
ଯେତେବେଳେ ଏମାନେ ଗଲେ ମାନେ ତାଙ୍କୁ ସ୍ତ୍ରୀ ତାଙ୍କୁ ବାହା କରିବା ପାଇଁ ପ୍ରସ୍ତାବ ନେଇଗଲେ ସେତେବେଳେ ଯାଉଥିଲା ଆଉ ଆମର ଯୋଉ ଏବେ କଣ କହିବା? ପିତାମହ ବିଶ୍ୱଙ୍କ ରାଜ୍ୟ ତା ନା ମନେ ପଡୁନି କଣ କୁହନ୍ତି ଆମେ ଟାକୁ
ହସ୍ତୀନାପୁର।
ହସ୍ତିରାପ ହସ୍ତିରାପର ବହୁତ ବଡ ରାଜ୍ୟ ଥିଲା।
ହଁ।
ତ ସେମାନେ ଯେମିତି ଆମେ ଗୋଟେ ଆମେ ଆମେରିକା ଗୋଟେ କଣ କହିଲେ ଭାରତ କି ପାକିସ୍ତାନ ମାନେ ସହଜରେ ମନା କରିପାରୁନେ। ଯହା ଟାରିଫ୍ ସେମାନେ ମନା କରି ପାରନଥିଲେ ଆଉ ଏମାନେ ତାଙ୍କୁ ଡରି ଡରିକି ସେମାନେ ହଁ ଆମ ଝିଅକୁ ଆମେ ବାହା କରବୁ ବୋଲି ପ୍ରସ୍ତାବ ହେଇଥିଲା ତାପରେ ଅନ୍ଧ ହିଁ ଜାଣିଥିଲେ ବି ପ୍ରସ୍ତାବ ଦେଇଥିଲା ହେଲା ଆପଣ ଯେବେ ଶକୁନି ମାମୁଁକୁ ଯେତେବେଳେ ଜାଣିଲେ ତା ଭଉଣୀକୁ ଗୋଟେ ଅନ୍ଧ ସହିତ ବିବାହ ପାଇଁ ପ୍ରସ୍ତାବ ଆସିଛି ତା ଭଉଣୀକୁ ବହୁତ ମାନେ ର କଣ କହୁଥିଲେ?
ସେ ପ୍ରତିଶୋଧରେ ତାଙ୍କେ ଚାହୁଁଥିଲେ ହିଁ ଗୋଟେ ମହାଭାରତ ହସ୍ତିନାପୁର ସହିତ ଲଢିବା ପାଇଁ
ନାଇଁ ନାଇଁ ନାଇଁ ନାଇ ଆଉ ଟିକେ ଆଉ ଆପଣେ ଟିକେ ମିସ୍ କରିଦେଲେ ପଢଆ ପଢିଆ ଆପଣ ବି ଜଣିଛନ୍ତି। ସେ ମାନେ ପ୍ରତିଶୋଧ ନବା ପାଇଁ ଚେଷ୍ଟା କଲେ କି ଭାବିଲେ କି ମୁଁ ମୁଁ ଭଉଣୀ ଅନ୍ଧ ସହିତ ବାହା କରାହଇିବେ ଏମାନେ ମ ବିବାହ କରାଇବେ ପୁଅ ବଳ ବଳପୂର୍ବକ ବିବାହ କରାଇଲେ କହିଲେ ତାପରେ କ'ଣ ହେଲା? ପିତା ମହ ବିଷ୍ମ ଜାଣିଲେ ଯେ ଗାନ୍ଧାରୀ ହଉଛି ମାଙ୍ଗରି।
ହଁ
ଆଉ ସେଇ କଥାଟା ଗାଙ୍ଗା ନରେଶ ଲୁଚେଇକି। ନ କହିକି ସ୍ତ୍ରୀ ର ମାରିବା କଥା। ବା କ'ଣ କହିବା ତାଙ୍କ ନାଁ କଣ ତାଙ୍କ ନାଁ ତ ଅନ୍ଧ ଯୋଉ ଥିଲେ। ତା ନା ମନେ ପଡୁନି ଦୁତରାଷ୍ଟ୍ର ସେଠୁ ବାହା କରିଇଥିଲେ ତାର ପ୍ରତିଶୋଧ ନେବା ପାଇଁ ପିତା ମା ଭ୍ରୀଷ୍ମ ତାଙ୍କ ସପରିବାରକୁ ଜେଲ ରେ ରଖିଦେଇଥିଲେ କାରାଗାରରେ
ହଁ
ସମସ୍ତଙ୍କୁ ମୁଠେ ମୁଠାଏ ଚାଉଳ ଦେଇଥିଲେ। ମୁଠେ ମୁଠାଇ ଚାଉଳ ରେ ସଂଗର୍ଷ କରି ସମସ୍ତେ ମରିଗଲେ ଧୀରେ ଧୀରେ ଜଣ ଜଣ କରି। ସେ ମୁଠାଏ ଚାଉଳକୁ ଶକୁନିକୁ ଦେଇକି ତାଙ୍କୁ ବଞ୍ଚେଇ ରଖିଲେ। ଆଉ ଯେତେବେଳେ ତା ବାପା ଶେଷରେ ମାନେ ସକୁନି ର ବାପା ମରିବାକୁ ଯାଉଥିଲେ। ଏତେ ସମୟେ କହିଲି ତାଙ୍କୁ କହିଲେ ତୁ ବହୁତ ପ୍ରୟାସ ଯେମିତି ତୁ ତୋର ସବୁବେଳେ ବୁଲାବୁଲି କାମ ମାନେ। ବୁଲାବୁଲି କରିବାରେ ଏକରିବାର ମନ ଥାଏ ମାନେ ପ୍ରଦୂଷଣ ଦବାରେ ଭୁଲିଯିବୁ ତୁ ସେଥିପାଇଁ ତାଙ୍କୁ ଡାକିକି ଗୋଟେ ଗୋଇଠ ମାରିଲ ତାଙ୍କ ଗୋଡ ଭାଙ୍ଗିଦଲେ କେତେବେଲେ ଚାଲିବୁ ତୁ ଗୋଟ ଷ୍ଟେପ ବାଏ ଷ୍ଟେପ ଚଲିବୁ ତୋ ମନେ ପଡୁଥିବ କି ତମ ତ ତୋ ସହ ଆଉ ତୋ ପରିବାର ସହିତ କ'ଣ କରିଛନ୍ତି ଏ ପରିବାର
ହଁ
ତ ସେଥିପାଇଁ ସେ ମାନକରିବନି ସେଥିପାଇଁ ସେ ଅଫିସମ ମହାହାରତ ସେଇଟା ଗୋଟେ ହେଇପାରେ ଆପଣ ରୁଚିକି ଲାଗିଲା କି ନହିଁ କହିପାରିବେ।
ନାହିଁ କିଛିଟା କିଛିଟା ଠିକ ବି ଅଛି ଆଉ ପୁରା ତ ମୁଁ ଜାଣିନଥିଲି ଏବେ ଜାଣିଲି। ବାକି କିଛି ମୁଁ ଯା ମୁଁ ବି ଏ ବିଷୟରେ କିଛି ଶୁଣିଥିଲି। ଯୋଉଟା କି ମୋ ମନ ନଥିଲା।
ହଁ ଚୁଟିି କ'ଣ? ଯିଏ ଆପଣଙ୍କୁ ମସ୍ତରେ ବର୍ଣନା କରିପାରିନଥିଲି ହୁଏତ ଆପଣ ଆଉଥରେ ଯକି ମୁଁ ମୋର ପାଇଁ ପସନ୍ଦା ହେଇଥିବ।
ବାକି ଆପଣ ବି ଅଧିକ ଜାଣିଛନ୍ତି ଯୋଉଟା କି
ନିୟମ ନିୟମ ଭିତର ପବି କହିବାକୁ ପଡୁଛି। ସେଥିରେ ମତେ ଅସୁବିଧା ହଉଛି ଆମେ
ଟିକେ ଆପଣଙ୍କ ଭଏସ୍ ଲସ୍ ହଉଛି ହଁ ଏବେ କୁହନ୍ତୁ ତ!
ଓହୋ କହିଲି। କହିବାରେ ଟିକେ ଅସୁବିଧା ହେଇଥିବ ବ କିନ୍ତୁ ମାନେ ଯୋଉ ମୁଁ କହିଲି ମୁଁ ଗୋଟେ ଦୃଷ୍ଟି କୋଣ ସେଇଟା ସତ୍ୟ।
ହଁ ହଁ।
ହଁ। ବଢିଆ ଆପଣ ବଢିଆ ଜଣିଛନ୍ତି ଆ କଣ ଆପଣ ଆପଣ କ'ଣ ଜାଣିଛନ୍ତି କହୁଛନ୍ତି? ନ ବ ସେ ଆପଣଙ୍କୁ କଣ ଭଲ ଲାଗିବନି। କର୍ଣ୍ଣଙ୍କ- କର୍ଣ୍ଣ- କର୍ଣ୍ଣଙ୍କ ତା ମାତା ପିତା କର୍ଣ୍ଣଙ୍କ ମାତା ପିତା ବିଷୟରେ କଣ ଜାଣିଚନ୍ତି ଟିକେ କହିଲେ?
ତାଙ୍କର ତ ବାସ୍ତବିକ୍ ମାତା ପିତା ହଉଚନ୍ତି ସୂର୍ୟଦେବ୍। ଆଉ ଦେବୀ କୁନ୍ତ୍
ହ -ହଁ -କୁନ୍ତିର।
ବାକି ତାଙ୍କୁ ଯଉ ପାଳି ଥିଲେ ଅଧିରଥ୍ ଯିଏ କିି ଭୀଷ୍ମଙ୍କର ରଥର ସାରଥିୀ ଥିଲେ। ଆଉ ତାଙ୍କ ମା ଯିଏ ଥିଲେ ତାଙ୍କ ନାଁ ରାଧା ଥିଲା। ଆଉ ତାଙ୍କ ନାଁ- ନାଁ ଅନୁସାରେ ହିଁ ତାଙ୍କୁ ରାଧି ବୋଲି ଡାକୁଥିଲେ।
ରାଧି ବୋଲି ଡାକୁଥିଲେ। ବଢିଆ ଜାଣିଚନ୍ତି ସେ ଆପଣ କଣ ଭଲ ଲାଗିଲେ ଆପଣ ସବୁ ମନେ ରଖିଚନ୍ତି ନା ମୋର କଣ ହୁଏ ସବୁ ମୁଁ ମାନେ ଯେ-କାହାଣୀ ଜାଣିଚି ବଟ୍ ନା ଟା ଭୁଲିଯାଉଚି ସେଥି ଅସୁବିଧା ହୁଏ କଣ ନାଁ ବି ମନ ରଖ୍ ଖୁସି ଲାଗିବ ଆପଣଙ୍କୁ ବି ପଚାରିଲି ଜାଣିଚନ୍ତି କି ନାଇଁ ଆପଣ ନାଁ ବି ଭଲ ମନ ରଖିଥାନ୍ତି ବଢିଆ ମନ ରଖିଚନ୍ତି। ଆପଣ ଆଉ କଣ ପଚାରିବେ ଆପଣ ଉପରେ ବଢିଆ ଜାଣିଚନ୍ତି।
ତ ଆପଣଙ୍କର ମହାଭାରତରେ ଏମିତି କିଏ ଯା- କା -ଶ -କା ଉପରେ ଏମିତି ପ୍ରେରିତ୍ ହେଇକିରି ଅଛନ୍ତି କି? ମାନେ ଯାହାକୁ ଦେଖେଇ ଲାଗିବ କେ ମତେ ମୋ ଜି ଜୀବନ ଶୈଳୀ ୟାଙ୍କ ଟାଇପ୍ ର ବ-ବିତେଇବାର ଅଛି।
ସମସ୍ତେ କହନ୍ତି ଅର୍ଜୁନ ବୀର କେତେ ଲୋକ କେତେ ଜଣ କୁହନ୍ତି କର୍ଣ୍ଣ ଙ୍କୁ କେତେ ଜଣ କେତେ -ପିତା ଭୀଷ୍ମ ଙ୍କୁ କୁହନ୍ତି କେତେ ଜଣ ଗୁରୁ ଦ୍ରୋଣଙ୍କୁ ବଟ୍ ମତେ ମତେ ସବୁଠୁ ପୁରାଣ ପାଇଁ ଆମେ ଏମତି ହେଇପାରିବାନି ଆମେ ସେ ତୁଛ ସାଧାରଣ ମଣିଷ ତାଙ୍କ ଆଗରେ।
ହଁ।
ଓ ତାଙ୍କ ଧର୍ମ ହଉଚି ମାନେ ଅନ୍ୟାୟ ମିଛ କହୁନଥିଲେ। ଅନ୍ୟ କର ସେରେ ବଢିଆ ବହୁତ ଭଲ ଲାଗେ ତାକୁ ତାଙ୍କୁ ଅନୁସରଣ କରିବାକୁ ଚେଷ୍ଟା କରିବୁ ଆମେ କରିପାରୁନୁ ବଟ୍ ବହୁତ୍ ଭଲ ଲାଗେ। ଆପଣ କେମିତି ଲାଗେ? ଶାସନ ଦେଖନ୍ତୁ ଆପଣ ଦେଖନ୍ତୁ ଆଗରୁ ନ୍ୟାୟ ବିଚାର୍-ବିଚାର୍ କୁହନ୍ତୁ।
ହଁ।
ହଉ ସବୁକିଛି।